ବୋଉ। ହ୍ୟାଲୋ।
ହଁ କଣ କରୁଛନ୍ତି? ଖିଆ ପିଆ ସରାନି ନା ନାଇଁ।
ହଁ ଭାଇ ଏବେ ଖା ପିଅ ସରିଲା। ଆଉ ବସିଥିଲି ଆଉ। ଆଉ ଆପଣ?
ହଁ ଏଇ ଜଷ୍ଟ ଖାଇବା ତ ବସି
ଆଚ୍ଛା ଆଚ୍ଛା ଆଜି ରାତିରେ କଣ ହେଇଥିଲା ଖାଇବା ଆଜି?
ଜାର ରୁଟି ରୁଟି ଡାଲମା ଆଉ।
ହଉ ବଢିଆ।
ଆପଣଙ୍କର କଣ ଖାଇବା ହେଇଥିଲା।
ଆମର ଆଜି ରୁଟି। ଆଳୁ ଆ ପୋଟଳ। ତରକାରୀ ହେଇଥିଲା ଆଜି ଟିକେ ଦିନରେ ଭୋଜି ଥିଲା ତ।
ଆଚ୍ଛା ଆଚ୍ଛା ହଁ ଆଜି ଆଜି ଆଜି ରବିବାରେ ଯେହେତୁ ଆଜି ଆମିଷ ହେଇଥିବ ଆଉ ନୁହଁ କି?
ନା ଆମର ଆମିଷ କି ଘରେ ହୁଏ ନା ବିନା ପିଆଜରସୁନ।
ଆଚ୍ଛା ଆଚ୍ଛା ଆଚ୍ଛା କଣ ହେଇଥିବ ଆମର? ଜୟଗୁରୁ ଜୟଗୁରୁ।
ନା ଆମର ବୈଷ୍ଣବ ରାଧାକୃଷ୍ଣ ତାର ଯୋଉ ମିଶ୍ଚିତ। ହଁ ବିନା ପିଆଜରସୁଣ କିନ୍ତୁ ବାହାରେ ଏ ଭୋଜି ଭାତ ବି କରିବେ ଯାହା ଟିକେ ଖାଇବା ଖାଇବାକୁ ପଡେ। ଆଁ ପିଆଜ ଟିକେ ନହେଲେ ଘରେ ଆମର ମୋଚ୍ଚ୍ଲି ହୁଏ ନା ଆଜି ଭୋଜିରେ ଭା ତ, ଡାଲି, ଘାଣ୍ଟ, ତ ତରକାରୀ ଆଉ ଆମ୍ବ ଖଟା ଚିପ୍ସ ଟିକେ ପାଏସ ଆଉ ପାମ୍ପଡ ଖାଇକି ଆସିଥିଲୁ ଯୋଉ ରାତିରେ ଟିକେ ଅଳ୍ପ ଟିକେ ଖାଇବା କଥା। ଆଉ ଆପଣ ସେପଟେ ବର୍ଷା ନା ଖରା କଣ ରହିଛି ପାଣିପାଗ?
ତା ବର୍ଷା ବର୍ତ୍ତମାନ ଆମ ଏକରେ ବର୍ଷା ଜୋରେ ପୁରା ବର୍ଷା ପୁରା ବନ୍ୟା ଭ୍ରମ ସୃଷ୍ଟି କଲାନି। ବର୍ତ୍ତମାନ ପୁରା ମୂଷଳ ଧାରା ବର୍ଷା।
ପୁରା ପୁ କଣ୍ଟିନ୍ୟୁସ୍ଲି ଛଅଟା ରୁ ଯେ ବର୍ଷା ଚାଲିଛି ବର୍ତ୍ତମାନ ଛାଡ଼ିନି। ଆଉ ବିଲ ବାଡ଼ି ସବୁ ପାଣି, ଆଉ ଆପଣ ଆଡ଼େ ସବୁ ଉ ଉ ଉ ସବୁ କଣ ବିଲ ବାଡ଼ି କାମ ସବୁ ଷ୍ଟାର୍ଟ ହେଇଗଲାଣି ନା ହେଇନି ରୁଆ ରୁଇ? ଧାନ ତଳି ସବୁ ପଡ଼ିଛି ନା ପଡ଼ିନି?
ଆମର ଏପଟେ ରଜ ପର୍ଯ୍ୟନ୍ତ ପୁରା ଖରା ଭୟଙ୍କର ଭୀଷଣ ଖରା ଥିଲା ସେଇ ସମୟରେ କିଛି କାମ ନାହିଁ ତାପରେ ସ୍ନାନ୍ ଯାତ୍ରା ପରେ ଟିକେ ଟିକେ ମେଘ ମେଘ କରି ଆଉ ଏବେ ଦୁଇ ତିନ ତିନି ଦିନ ତଳା ଟିକେ ବର୍ଷା ଟିକେ ହେଇଛି। କାହିଁକି ବର୍ଷା ହବା ଦ୍ଵାରା ଜମି ବାଡ଼ି ଟିକେ ପାଣି ଫାଣି ପଡ଼ିଛି କିଛି ଦିନ ତଳେ ଯାଇଥିଲି ଗୁଚି ପାହାଡ଼ ଭଳିଆ ଗା ଗା ଗ୍ରାମାଞ୍ଚଳ ଆଡ଼େ ସେମାନେ ଡୁ ଲୋକମାନେ ପୁରା କାନ୍ଦୁଛନ୍ତି, କାହିଁକି ନା ପାଣି ନାହିଁ ଏ ଏ ନଦୀରେ ପାଣି ନାହିଁ ନା ପାହାଡ଼ ଅଞ୍ଚଳ ରେ କେନାଲ ରେ ପାଣି ନାହିଁ, ସବୁ ଧାନ ସବୁ ପ ଲଗେଇବା ପାଇଁ ଆ ବିଲ ଖୋଳା ଖୋଳି କରୁଥିଲେ କିନ୍ତୁ ବର୍ଷା ହବା ଯୋଗୁଁ ଦୁଇ ଦିନରେ ଟିକେ ଭଲ ପାଣି ଅଛି ଆଉ ଆ ଆମର ବି ବାଡ଼ିରେ ଆ ଆମେ ଜଗିଲୁ କିନ୍ତୁ ବହୁତ ପ୍ରକାର ଆମ ସେ ଫସଲ ଲାଗିଲା କିଛି ଯେମିତି କିି ସାରୁ, ଆଳୁ
ଆଚ୍ଛା।
ଆମର ଯେମିତି କିି ସାରୁ, ଆଳୁ ନାଇଁ ସେଟା ସବୁ ଆଗରୁ ସବୁ ପଡ଼ିଲାଣି ଏବେ ଲାଗିବ କୁନ୍ଦୁୁରୀ ଟମାଟୋ ଉଁ ଆଉ ବାଇଗଣ ଆଉ କଖାରୁ, ଶା କୋ ଏବେ ଟିକେ ବର୍ଷା ସିଜନ୍ ଆସିଲା ବର୍ଷା ପାଇଁ ବହୁତ ପ୍ରକାର ର ଶାଗ ଭେଣ୍ଡି ଆଉ ଜହ୍ନି ଆର ବର୍ଷ ଜହ୍ନି ଲାଗିଥିଲା ଆ
ଆପଣର ସବୁ ଏରା କଉ ମାଟି ମାନେ ସବୁ ମରମ ମାଟି ହେଇଥିବ କାହିଁକି ନା ନହେଲେ ଏରାତ ହବନି ବର୍ଷା ଦିନେ ଏ ଆର ମାଟିରାକରେ ହବନି ମରମ ଭୂଇଁ ଟିକେ ହେଇଥିବ ଆଉ ନୁହେଁ କି?
ହୁଏତ ଆମର ନଦୀ ପାଖ ହଁ ନ ନଦୀ ପାଖ ତ ସବୁ ଆମର ସବୁ ବାଡ଼ ସବୁ ଏତା, ତା ବାଡ଼ ରେ ଭଲ ପାଣି ସୁବିଧା ଅଛି ବର୍ଷା କୁ ଭ ହେଲେବି ପାଣି ଫାଣି ଟିକେ ମଟର ଫଟର ଲଗେଇଲେ ଚାଲେ ଭଲ ଫଲ ଟିକେ ପରିବା ହୁଏ ଆର ବର୍ଷ ହେଇଥିଲା କୁନ୍ଦୁୁରୀ ଦୁଇ ଦୁଇଶହ କିଲୋ ଆଉ ଜହ୍ନି ଚା ସତୁରି ଅଶି କିଲୋ। ଆଉ ଟମାଟୋ ଶହେ ଦେଢ଼ ଶହ ଆଉ ମରିଚ ଆର୍ ପାଳି ଭଲ ତିନିଶହ ଚା ଚାରିଶହ କେଜି ଶୁଖିଲା ମର୍ଚ କଞ୍ଚାମର୍ଚ ବାହାରିଥିଲା। ଆଉ ଓ କଖାରୁ ଲଗେଇଥିଲୁ କିନ୍ତୁ ମାଙ୍କଡ଼ ଫାଙ୍କଡ଼ ଟିକେ ଖାଇଦିଏ ସେଟା ଟିକେ ଆଉ ଅ ବିଲାତି ଆଳୁ ଭାର୍ ଥିଲା ଆଉ ପାଞ୍ଚ ଛଅ ବସ୍ତା ତା ଟିକେ ଚାଲିକି ବେପାର ହଉଛି ଆଉ ଅ ମାର୍କେଟ ରେ ବେ ବଜାରରେ ଦରଦାମ ବି ଆଜି ଯୋଉ ପରିବାର ବଢ଼ୁଛି ଲୋକମାନେ ଆମକୁ ଟିକେ କମ ନିଅନ୍ତି ତ ଆମେ କଣ କରୁ ଗାଁ ର ଯୋଉ ଛୋଟ ମୋଟ ବେପାରୀ ମାନଙ୍କୁ ଦେଇଦଉ ତାଙ୍କର ଭଲ ଟିକେ ଆଦାୟ ହୁଏ। ସେମିତି ଚାଲିଛି ଆଉ ଆଉ ଆପଣଙ୍କ ଗାଁରେ ରଥଯାତ୍ରା ସବୁ କଣ ସବୁ ଆୟୋଜନ ଚାଲିଛି?
ରଥଯାତ୍ରା ଆମ ଗାଁ ରେ ହଉନି, ଆମର ସେଇଠୁ ଆମ ଗାଁ ରୁ ତିନି କିଲୋମିଟର ଦୂରରେ ଆମର ରଥଯାତ୍ରା ହୋଉଛି। ଧୁମ୍ ଧାମ ହୁଏ ରଥ ରଥଯାତ୍ରା।
ଆଚ୍ଛା
ପୁରୀ ଏ ବର୍ଷ ଭାବିଥିଲୁ ସାଙ୍ଗ ହଁ ସାଙ୍ଗମାନେ ଭାବିଥିଲୁ ପୁରୀ ଯିବୁ ବୋଲି। ଦୀର୍ଘ ମାସ ଯାଇଥିଲି ପୁରୀ। ଦୁଇ ଦିନି ରହିଥିଲୁ ଆଉ ଏବେ ରଥଯାତ୍ରା ପରେ ଭାବୁଚୁ ଯିବୁ।
ବର୍ଷାଟା ଯୋଗୁ ଟିକେ ବର୍ତ୍ତମାନ ଆଉ ହଁ
ହଁ ବର୍ଷା ଯୋଗୁ ଟିକେ ଫିକା ହାବଛୁ ବର୍ଷା ଯଦି ପୁରା ଛାଡିବ ଯିବୁ। ଆଉ ସେଇଠି ରଥଯାତ୍ରା ସମୟରେ କଣ ହୁଏ ନା ବହୁତ ଭିଡ ହୁଏ। ତ ରୁମ୍ ଫୁମ ମିଲିବା ଭାରି କଷ୍ଟ।
କଷ୍ଟ କଷ୍ଟ ହ ଆଉ ଆମର ଆପଣଙ୍କର ଯୋଉ ବୋଲ ବମ ଯାଆନ୍ତି କି ନାହିଁ ପାଣି ଭାର ବୁଡେଇ?
ନା ସେଟାରେ ମୁ ଯାଇନି କିନ୍ତୁ ଆମ ଅ ଘର ପାଖରେ ଏ ସବୁ ଭାଇ ମାନେ ଆଉ ଜଣେ ମୋଉସା ଯାଛନ୍ତି। ମୁଁ କେବେ ଯାଇନି ଏ ସେ ଶ୍ରାବଣ ମାସରେ ତାଙ୍କର ଗୋଟେ ମାନସିକ ଥାଏ ଗୋଟେ ଖୁସି ତାଙ୍କ ମାନ ଯାଆନ୍ତି। ମୁଁ ରଥଯାତ୍ରା ସମୟରେ ଟିକେ ଯାଏ। ଆମ ସବୁ ସାଙ୍ଗମାନେ ତ ଯାଉ ଟିକେ ଏ ସେଇଠି ପାଣି ବଣ୍ଟନ ଆଉ ଖାଦ୍ୟ ଜରୁରୀ କଳୀନ ସମୟରେ ଟିକେ ମେଡିସିନ ଦବା।
ଯିଦି ଆମର ରେଡ କ୍ରସ ଭଳିଆ ଆଉ ରେଡ କ୍ରସ ଯେମିତି ଆମର ସୁ ବିଭିନ ଯଉ ଆମରଇ ସେବା ଅନୁଷ୍ଠାନ ଗୁଡାକ ନୁହଁ କି? ମାନେ ରଥଯାତ୍ରାରେ ସବୁ ଲୋକମାନାନଙ୍କୁ ପାଣି ଫାଣି ଯୋଗେଇବା। ଆ ବିଭିନ୍ନ ପ୍ରକାର ଓ ଆର ଏସ ହଉ କି ବିଭିନ୍ନ ପ୍ରକାର ଥଣ୍ଡା। ପାଣି ହଉ ନୁହଁ କି ଦହି ପାଣି ଯାହା ଏମିତି ନର୍ମାଲ ପାଣି ଦିଆ ହୁଏ ଆଉ ନୁହଁ କି?
ହଁ ସେମିତି ଗୋଟେ ଗାଁର ଜଣେ ମଉସା ତାଙ୍କରେ ଟିକେ ଆଗରୁ ଚିହ୍ନା ଅଛି ତ ସେମାନେ ଯାଇ କରନ୍ତି ସେ ଟିକେ ରହିବା ଖାଇବା ବ୍ୟବସ୍ଥା ଟିକେ ହେଇଯାଏ। ତ ସେଇ ଆଶା କରି ଯାଉ ଜଗା ଦର୍ଶନ କରୁ। ଆଉ ଏଇ ବର୍ଷ ଯିବୁ। ଆମ ଗାଁ ରୁ ଗୋଟେ ସକାଳୁ ବସ୍ ଯାଏ ସାଢେ ଛଅ ବାହାରିଲେ ସେ ଦୀର୍ଘ ପାଞ୍ଚ ତିନି ଚାରି ଘଣ୍ଟା ପରେ ଦଶଟା ଆଦେରେ ସେ ଲଗାଏ ପୁରୀରେ। ଏଇ ବର୍ଷ ରଥଯାତ୍ରା ବୋଲି ସେ ଅ ମାଲତି ପାଟପୁରୁ ଛକରୁ ରଖିଲେ ସେଇଠୁ ଯିବୁ ଆ ସେ ବସ ଫସ କଣ କରି। ତ ଆଉ ମୁଁ ଟ୍ରେନ ରେ ଯାଏନା ଟ୍ରେନ ରେ ବହୁତ ଟିକେ ଭିଡ ହୁଏ ନା। ତ ବସ ଟିକେ ଭଲ ସୁବିଧା ଆମ ଗାଁରୁ।
ବାସ୍ ଟା ଆରାମସେ ଆପଣ ଏଇଠୁ ବାହାରିଲେ ବସ ରେ ସିଟ ରେ ବସିଲେ ଆରାମସେ ପୁରୀରେ ପହଞ୍ଚିବେ। ଆଉ ଆଉ ଆମ ସବୁ ତ ଜଣାଥଙ୍କର ଇଏ ଆଉ। ପୁରୀ ଏମିତି ବି ଆପଣ ଚା ଭାବୁଥିବେ ଯିବା ପାଇଁ ବି ଯାଇପାରୁନଥିବେ କିନ୍ତୁ ଭଗାନଙ୍କର ଏତେ ଲୀଳା ଗୋଟେ ଲାଗିବ ପୁରୀ ଅଟୋମେଟିକ ଯିବେ, ମୁଁ ତ ଯେତେବେଳେ ଯାଏ ପୁରୀ ମାନେ ମୁଁ କେବେ ଅ ଅଚାନକ ସବୁବେଳେ ଯାଇଛି କେବେ ମାନେ ଏମିତି କିଏ ଗୋଟେ ଫୋନ କରିବ ଆରେ ଯିବା ପୁରୀ ତ ଚାଲ। ଏଇ ଭଳିଆ କିନ୍ତୁଁ ମୁଁ ଯେବେ ଭାବେ ଏବେ ଗୋଟେ ଯିବା ଟାର୍ଗେଟ ନେଇ କି ନା, କିନ୍ତୁ ଯାଇପାରନି ମୁଁ ଏଇ-ଏଇ ଛୁଟି ଛୁଟିରେ ମଧ୍ୟ ଯାଇଥିଲି ଏଇ ମଝିରେ ଏଇ ସମର ଭାକାସନ ରେ ଯାଇଥିଲି ପୁରୀ ଦିଘା ଟିକେ ବୁଲିକିନା ଆଇଲୁ। ଏଆଡ଼େ ଟିକେ ବୁଲାବୁଲି ବି କରିଛୁ। ଆଉ ଏଇନା ତ ବର୍ଷା ପାଗରେ ଆଉ କୁଆଡେ ଯାଇ ଆଉ କୁଆଡ ବୁଲାବୁଲି କେତଟା ଷ୍ଟେଟ କରିଛନ୍ତି ନା ନାଇଁ, କୁଆଡେ କଉ ରାଜ୍ୟ ଆଡେ ବୁଲିଛନ୍ତି ନା ନାଇଁ?
ବୁଲାବୁଲିରେ ଏ ବୁଲାବୁଲିରେ ଯାଇଥିଲୁ ଆନ୍ଧ୍ରପ୍ରଦେଶ ର ସୀମାଞ୍ଚଳମ ତାପରେ ଆଉ ବାହାର ରଆଡେ କ କାହିଁ ମୁଁ କୁ ଯାଇନି କିଛି ବେସି କିଛି।
ଆଚ୍ଛା।
ଏବେ ବାବୁଚୁ ଗୋଟେ ଏଜାମ ପରୀକ୍ଷା ଅଛି ସେ ପରୀକ୍ଷାଟା ଏଇ ସରିଲେ ଏ ଯିବୁ ବୃନ୍ଦାବନ ଆଡ଼େ ଟିକେ ସେପଟେଟିକେ ବୁଲାବୁଲି କରିକି ଆସିବା ଭାବୁଛୁ ଦେଖା ଯାଉ ସବୁ ଜଗନ୍ନାଥଙ୍କ ଇଚ୍ଛା।
ହୁଁ ନାଇଁ ଏରା ମ ଆମେ ଯାହା ଦିଶନ୍ ନବା ଯୋଉଟା ଚିନ୍ତା କରିବା ଏଇଟା କରିବା କିନ୍ତୁ ଏଟା କରିପାରିବାନି। ଭଗବାନଙ୍କ ତ ଇଚ୍ଛା ଅଛି ମାନେ ଆମେ ଭାବିନଥିବା ଆମେ ଯାଇ ସାଙ୍ଗସାଥି ଜୁଟି ଯିବେ। କୁଆଡେ ଗୋଟେ ବୁଲି ବୁଲାକିନା ଆସିବା। ଆଉ ଏଇନା ବର୍ଷା ଆପଣ ଆଡେ ହଉଛିିବି?
ବର୍ଷା ହଁ ଏ ଆଜି ସକାଳୁ ହିଁ ସେ ବର୍ଷା ଚାଲିଛି। ଏବେ ଟିକେ ଟିକେ ବର୍ଷା ଟିକେ ରହିଛି ଟିକେ। ଆଉ ସେଇ ବୁଜି ଯାଇଥିଲୁ ସେଇ ସମୟରେ ବି ବହୁତ ଜୋରେ ହଉଥିଲା। ଯହା ଟିକେ ବଡ କଷ୍ଟରେ ଖାଇକି ଆସିଲୁ କିନ୍ତୁ ବର୍ଷା ଯଦି ସେ ଲାଗୁଛି ରହିବ ଆଉ ଦି ତିନ ଦିନ ଟିକେ ଝଡି ଧରିଛି ତ। ଇଏ ଦୀର୍ଘ ଦୁଇ ଚାରି ତିନି ବର୍ଷା ଟିକେ ରହିବ। ହଉ ରହୁ ଆମକୁ କଷ୍ଟ ଅଛି ନା ହଁ।
ବନ୍ୟା ପୁରା ଭ୍ରମ ସୃଷ୍ଟି କଲାନି ବର୍ଷା ପୁରା ଜୋରରେ ପୁରା ବର୍ଷା ହଉଛି। ଯାହା ଦ୍ଵାରା କି ବିଲ ବାଡି ଦରକାର ପିଡିଲେ ବର୍ତ୍ତମାନ ଆମେ ଯୋଉ ତଳି ପକେଇଛୁ ବର୍ତ୍ତମାନ ଏରା ସବୁ ପଚିବାକୁ ଲାଗିବ ତାକୁ କାଟିଲେ ବି ପାଣି ତ ପୁରା ପ୍ରବଳ କେନାଲ ପାଣି ପଳେଇ ଆସୁଛି ତାପରେ ବର୍ଷା ଯୋଉ ପୁରା ସକାଳୁ ଛଅଟା ରୁ ଯେ ବା ବସ୍ତମାନ ସୁଦ୍ଧା ପୁରା ବର୍ଷା ଜୋରରେ ଚାଲିଛି ଏଇଟା ଟିକେ ଜଷ୍ଟ ମାନେ ଛାଡିଛି ଛାଡିଛି ମାନେ ପୁରା ବର୍ଷା ଛାଡିିନି, ବର୍ଷା ବି ପଡୁଛି ହାଲକା ହାଲକା ପଡୁଛି ଆଉ।
ହଁ ହଉ ଆଜ୍ଞା ମୋର ଗୋଟେ ଛଟ କାମ ଆସିଲା ମୁଁ ଆପଣଙ୍କୁ ଟିକେ ପରେ କଥା ହେବି।
ହଁ ଭାଇ
ରଖୁଛି।